ନମସ୍କାର । ଆଉ କଣ କର, କଣ କରୁଥିଲ କି?
କଣ?
ହଁ ଶୁଭିଲା ।
ଟିକେ ପଛେଇକି ଶୁବୁଛି ଆଉ ନେଟୱାର୍କ ପ୍ରୋବ୍ଲେମ ରହୁଛି।
ପଛେଇକି ଶୁଭୁ ଆଉ କଣ ବା କରିବା ।
କଣ କରୁଥିଲ?
ଏଇ ବସିଥିଲି ଏଠି, ସ୍କୁଲ ପାଖ ଆଉ
ଖେଳା ଖେଳି କରୁନ କି, ଉପରଓଳି ।
ନାଇଁ ଆଜି ବର୍ଷା ହେଲା ଆଜି ଖେଳିନି ।
ଓହ, ଆମ ଆଡେ ତ ବର୍ଷା।
ଶୁଭୁନି ।
ମୁଁ କହିଲି ଆମ ଆଡ଼େ ବର୍ଷା ହେଇନି, ତମ ଆଡେ ଆଜି ବର୍ଷା ହେଇଯାଇଛି ।
ହୁଁ । କଣ ଆଉ କରିଆ ।
ହାଲୋ ।
ହଁ ହଁ ।
ହଁ ହ ସ୍କୁଲ ପାଖରେ ବସିଛ ତାହେଲେ
ହଁ ଏଇ ସ୍କୁଲ ଅଶୋକ ସ୍ତମ୍ଭରେ ରହୁଥିଲି।
ଓହୋ ସ୍କୁଲ ଟା ଖୋଲା ରହୁଛି ନା କଣ? ସ୍କୁଲ ଭିତରେ ତ ଅଶୋକ ସ୍ତମ୍ଭ ହେଇଛି ।
ହଁ ହେଇଛି ଯେ, ପାଚେରି ଡେଇଙ୍କି ପଶିକି ଏଠି ଖଟି ଚାଲୁଛି ସ୍କୁଲ ଭିତର ଟା ଆଉ ଗାଁ ଛୁଆଙ୍କର ତ ସ୍କୁଲ, ପାର୍କ, ଏଇରା ସବୁ ଖଟିି ଆଉ
ଓହୋ ଆଉ ତମ ସ୍କୁଲ ବିଷୟରେ ଦେଖିବା କଣ କହିଲ। କେମିତି କଣ ସ୍ଵାଧୀନତା ଦିବସ ପାଳନ କରା ହଉଛି ଗଣେଶ ପୂଜା ସରସ୍ଵତୀ ପୂଜା ଯୋଉ ଛୁଆ ମାନେ
ହୁଁ ହୁଁ ହୁଁ। ଆମ ସ୍କୁଲରେ ସବୁ ପାଳନ କରାହଉଛି ତ।
ସେଇଟା କୋଉ ଭଳି ଭାବରେ ପାଳନ କରାଯାଉ ଦେଖିବା କହିବ
ସ୍ଵାଧୀନତା ଦିବସ ଦିନ ସେଉ ବୁନ୍ଦୀ ବଣ୍ଟା ହଉଛି ଆଉ ସବୁ ପୁରା ସ୍ଵାଧୀନତା ଦିବସ ଥିବ ଗୋଟେ ସପ୍ତାହ ପୁରା ପିଟି ସାର୍ ପ୍ରିପାରେସନ୍ ଷ୍ଟାର୍ଟ କରିଦେବେ। ଉପରେ ପୁରା ଯୋଉ ପ୍ୟାରେଡ ଶିଖା ହବ ସବୁ ଶିଖା ହବ କମାଣ୍ଡ ରହିବ ସିଏ ବି ପୁରା ତାକୁ ଶିଖିବେ ସବୁ ଜିନିଷ ଶିକ୍ଷା ହୁଏ ଚାଲି ଶିକ୍ଷା ହୁଏ। କେମିତି ଚାଲିବ ଗାଁ ରେ ବୁଲିଲା ବେଳୁ ସବୁ ଯୋଉ ଗୀତ କେମିତି କଣ ଇଏ କରିବ।
ଗୋଟିଏ ପ୍ରକାରର ଚାଲି ସମସ୍ତେ ଚାଲିବେ ନା କଣ?
ସମସ୍ତେ ଚାଲିବେ ଗୋଟେ ପ୍ରକାର ଚାଲି ପୁରା ରାଜହଂଶୀ ଚାଲି।
ଓହୋ ମାନେ ପୁରା ଗୀତ ଫିତ ଗାଇକି ମାନେ ଗୋଟେ ଭଲ
ହଁ ପ ଆଜି ପିଲାମାନେ ଗୀତ ଗାଇବେ ଉଁ। ବଡ ପିଲାମାନେ ପତାକା ଉତ୍ତଳନ କରନ୍ତି ନି ପତାକା ଉତ୍ତଳନ ଯିଏ ହେଡେ ସାରେ ସିଏ କରନ୍ତି।
ସାର୍ ମାନେ କରନ୍ତି ବା ସାର୍ ଯେ ମାନେ
ହେଡ୍ ସାର୍ ଯିଏ ସିଏ ହଁ ବିଦ୍ୟାଳୟର ମୁଖ୍ୟ କିଏ ପିଅନ?
ସେ ନା ବି ଦେଳର ମୁଖ୍ୟ ପିଅନ ହଁ।
ଏଠି ସାରେ ପତାକା ଉତ୍ତଳନ କରନ୍ତି ତାପରେ ପତକା ଉତ୍ତୋଳନ ହେଇସାରିଲା ପରେ ଗାଁ ବୁଲିବେ ସେ ଗାଁ ବୁଲା ହିଁ ବେଶି ମଜା ଯେତିକି ସ୍କୁଲ ରେ ଯେତିକି ମଜା ନ ହୁଏ ଗାଁ ବୁଲି ଗଲା ବେଳୁ ଡ୍ରମ୍ ବଜେଇକି ଆଗରେ ଡ୍ରମ୍ ଯାଇଥିବ।
ଆଛା ଡ୍ରମ ମାନେ ବାଜାଇ ବଜାନ୍ତି ଏକା
ମୁଁ କହିଲି ଏକା ଭଳିଆ ବାଜାଇ ବଜାନ୍ତି ଗୋଟେ ପ୍ରକାରର ବାଜାଇ ବଜାନ୍ତି ସମସ୍ତେ ନା କଣ?
ତ ସ୍କୁଲ ବେଳେରେ ମୁଁ ପୁରା ଭରସା ଟାଇଲି ଥିଲି ମୁଁ କମାଣ୍ଡ ମୁଁ ବାଜେଇ ବଜେଇ ଶିଖିଛି ମୁଁ ସବୁ।
ହ ମାନେ ତାଙ୍କୁ ତାଙ୍କୁ ବି ତ ଆଗରୁ କେତେ ଦିନ ଆଗରୁ ମାନେ ଶିଖ ଯାଉ
ହଁ ହଁ ମୁଁ ସବୁ ବାଜେ ସବୁ ବାଜେ ଶିଖିଛି ବଡ ଡ୍ରମ୍ ଶିଖି ଛୋଟ ଡ୍ରମଟେ ମୋ ଡିବ୍ୟୁ ହେଲା ଲା ଲା ମୁଁ ଯେବେ ବଜେଇଲି ସଷ୍ଟ କ୍ଲାସ ରେ ବଜେଇଲି ଛୋଟ ଡ୍ରମ ଟା। ଛୋଟ ଡ୍ରମ୍ ବଜେଇି ଛୋଟ ଡ୍ରମ ରୁ ମୋର ଡେବ୍ୟୁ ହେଲା ତାପରେ ଆଉ ତାପରକୁ ମୁଁ ଡାଇରେକ୍ଟ କମାଣ୍ଡରକୁ ସିଫ୍ଟ ହେଲି ତାପରେ ପୁଣିଆଉ ତାପର ବର୍ଷ ଆଉ କମଡେଇଲିନି ପୁଣି ବାଜାକୁ ପଳେଆଇଲି ବାଜ ବଜେଇଲିଯେ ଛୋଟ ଡ୍ରମ୍ ଟା ଆଉ ବଜେଇଲିିନି ବଡ ଡ୍ରମ ଟା ବଜେଇଲି।
ହଁ ଆଛା।
ଆଛା ମୁଁ ଯୋଉଁଟା ବଜେଇବି ବଡ଼ ଡ୍ରମ ଟା ବଜେଇିଲି। ତବେଳେ ତାପରେ ହାଇସ୍କୁଲକୁ ଯେତେବେଳେ ସିପ୍ଟ ହେଲି ହାଇସ୍କୁଲ ରେ ଆଉ କମାଣ୍ଡର ରହିଲେନି।
ମାନେ ଏଇ ଉପ ଉପ୍ରା ସ୍କୁଲ ରୁ ଗଲ ହାଇସ୍କୁଲ କୁ
ହଁ ହାଇସ୍କୁଲରେ ତାପରେ ମୁଁ ସେଠି କମାଣ୍ଡର ରହିବ ମତେ କମାଣ୍ଡୋ ରହିବାକୁ ଏତେ ଭଲ ଲାଗେନି। ମାନେ କମାଣ୍ଡ ରହିବା ସେଥି ପାଇଁ ଭଲ ଲାଗେନ ମାନେ ସେଠି ଯେ କମାଣ୍ଡର ରହିବ ସେ ଟିକେ ଡିସିପ୍ଲିନ ଆମେ ତ ଚଗଲା ପିଲା।
ସେ ଡିସିପ୍ଲିନରେ ରହିବ ମଜା ବି ଲାଗିବନି କିଛି
କିଛି ମାନେ ଏକୁଟିଆ ମାନେ ସବୁ ତାର ଗୋଟେ ତାକୁ ମାନେ ସେ ସେ ଦିନ ପୁରା ସେ ପୁରା ଯେମିତି ଭଗବାନ।
ସେଇଦିନ କିଛି ମଜା ବି ନେଇପାରିବୁନି ଚି
କିନ୍ତୁ ଯୋଉ ତିନି ଚାରି ଜଣ ତମେ ବାଜା ବାଜାଉଥିବ ଏଇ ଚାରି ଜଣଙ୍କର ମଜା ଅଲଗା।
ହଁ ଯୋଉ ଗୋଟିଏ ଦି ଗୋଟିଏ ଦିନ ଆସିବ ବର୍ଷକୁ ଥରେ କିନ୍ତୁ ସେ କମାଣ୍ଡରେ ହେଲେ ମଜା ନା ନେଇପାରିବୁନି କିଛି ସେ ଗୋଟେ ଦିନର।
କମାଣ୍ଡରରେ କିଛି ମଜା ନଥାଏ। ମଜା ଥାଏ ଯେ ବାଜା ବଜାଏ। ଏଞ୍ଜୟ କରିବ। ଯୋଉଠି ଇଚ୍ଛା ଯେତେ ଜୋରରେ ବଜେଇବୁ। ସେଇଠି ଇଚ୍ଛା ସ୍ଲୋ ବଜେଇବୁ, ଆଙ୍କ ଘର ହଁ ସେଇଠି ଟିକେ ଜୋରେ ବଜେଇବୁ।
ଆଚ୍ଛା। କିନ୍ତୁ କମାଣ୍ଡର ଯେତେବେଳେ ଯୋଉ ଉଁ ଯୋଉ ଭଳିଆ ଚାଲିବ, ସମସ୍ତେ ସେଇଭଳିଆ ଚାଲି ନିଏ ନା କଣ?
ହଁ ସମସ୍ତେ ସେଇଭଳିଆ ଚାଲିବେ, ତା ପଛରେ ଯୋଉ ଆ ଥିବେ ଦି ତିନି ଜଣ ଝିଅ ପିଲା ସେଇ ଗୀତ ଗାଇ ଗାଇ ଯାଉଥିବେ।
ହଁ।
ସେ ଗୀତ ଗାଇ ଗାଇ ଯିବେ, ଗାଁ ଟା ଯାକ ପୁରା ବୁଲା ହବ ତାପରେ ଲାଷ୍ଟ ସ୍କୁଲକୁୁ ଫୁଣି ଆସିବୁ, ସ୍କୁଲରେ ଭାଷଣ ଦିଆହବ ଅଗଷ୍ଟ ପନ୍ଦର ବିଷୟରେ ଏ କେମିତି କଣ ଦେଶ ସ୍ଵାଧୀନ ହେଇଥିଲା କୋଉଥିପାଇଁ, ସବୁ ଛୁଆ ଭାଷଣ ଦେବେ ଲାଷ୍ଟକୁ ବୁନ୍ଦି ସେଉ ହଉ, ବିସ୍କୁଟ ହଉ, ସମସ୍ତ
ସାର୍ ମାନେ ବି କିଛି କହିବେ ପିଲାମାନଙ୍କୁ ଶିକେଇବେ।
ହଁ ସାର୍ ତ ବି କିଛି ଭାଷଣ ଦିଅନ୍ତି ସମସ୍ତେ କିଛି କିଛି କହିବେ, କହିସାରିଲା ପରେ ସମସ୍ତେ ସ୍ତେ ନିଜ ନିଜ ଘରକୁ ଯାଆନ୍ତି ଆଉ। ତାପରେ ବି ଗାଁରେ ଆମର ଖାଲି ସ୍କୁଲରେ ବି ହୁଏନି ଅଗଷ୍ଟ ପନ୍ଦର ପଞ୍ଚାୟତ ଅଫିସରେ ହୁଏ। ତାପ ପରେ ସାହିରେ ହୁଏ, କ୍ଲବରେ ହୁଏ, ହଁ ହଁ ହଁ। ଗାଁ ତରଫରୁ
ଗୋଟିଏ ହୁଏ।
ଗୋଟେ ନୁହେଁ ଦିଟା ଏଇ ବର୍ଷ ଠୁ ହେଇଯାଇଛି।
ଆଚ୍ଛା। ଏ ଦିଟା ଟା ସବୁବେଳେ ଚାଲିବ ନା
ଆରମ୍ଭ ହେଇଛି ମାନେ ଚାଲିବ।
ଥରେ ଆରମ୍ଭ ହେଇଯାଇଛି ମାନେ ସେଟା ଚାଲିଆ ଚାଲି ରହିବାଟା ପଡିବ ପୁରା ନା କଣ?
ହଁ ହବନି ଚାଲିବ।
ଯୋଉଟା ଥରେ ଆରମ୍ଭ ହେଲା ହେଟା ସେଗ ପୁରା ଆଚ୍ଛା।
ହୁଁ। ଏଟା ଚାଲିବ। ଏ ବର୍ଷ ବି ଫୁଣି ହବ।
ଏଠି ହଉଛି କଥା ଆଉ।
ଓହୋ। ମାନେ ସେଇ ପତ ଗାଁରେ ଯୋଉ ଇଏଟା ହୁଏ ସେଇରା ବିଦ୍ୟାଳୟର ପିଲାମାନେ ଆସିଲେ କରାଯାଏ ପତାକା ଉତ୍ତୋଳନ ନା, ନିଜେ ନି ନିଜେ ଗାଁ ଲୋକମାନେ ନିଜେ ନିଜେ ପ
ନାଇଁ ନାଇଁ ନାଇଁ। ଗାଁ ଲୋକ ଆମର କ୍ଲବରେ ଯୋଉଟା ହୁଏ, କ୍ଲବରେ ଯୋଉ ଟା ହୁଏ ଆମର ଗାଁରେ ଯିଏ ପ୍ରେସିଡେଣ୍ଟ ଥାଆନ୍ତି ସିଏ କରନ୍ତି। ନହେଲେ ଯିଏ ଉମ୍ ମାନେ ଏକ୍ସ ଟିଚର ସ୍କୁଲର ସିଏ କରନ୍ତି। ଆଉ ଉଁ ଯୋଉଟା ସାଇରେ ହୁଏ, ମାନେ ଜରିଆରେ ହେଟା ହୁଏ ହଁ ପିଲା ପିଲା ମା ନଙ୍କ ଅପେକ୍ଷା କରାଯାଏ ଶିଶୁ ମନ୍ଦିର ପିଲା ଆସନ୍ତି, କଲେଜ ପିଲା ଆସନ୍ତି, ହାଇସ୍କୁଲ, ଉପ୍ରା ସ୍କୁଲ୍, ସବୁ ସ୍କୁଲ ର ପିଲାମାନେ ଆସିବେ, ସବୁ ମାନେ ବିଦ୍ୟାଳୟର ପିଲାମାନେ ତାପରେ ଯାଇକି ଉତ୍ତୋଳନ ହବ। ସେଇଟା ଗୋଟେ ମଜା ମେମୋରେବୁଲ ମୋମେଣ୍ଟ।
ହଁ ପତାକା ଉତ୍ତୋଳନରେ ସମସ୍ତେ ଭାଗ ନେଇପାରିବେ ଆଉ।
ହୁଁ ପ-ପତକା ଉତ୍ତୋଳନ ଦେଶ ସ୍ଵାଧୀନ ସେଦିନ ମାନେ
ହଁ। ଗାଁ ଲୋକ, ବାହାର ଲୋକ ଯିଏ ବି ସେଇଠି ମାନେ ଉପସ୍ଥିତ ଥିବେ, ସମସ୍ତେ ଭାଗ ନେଇପାରିବେ।
ହଁ।
ତାହା ହଉଚି କଥା।
ଆଉ ସରସ୍ଵତୀ ପୂଜା କଣ କେମିତି ସ୍କୁଲ ରେ
ଏତେ ମାହୋଲ ହୁଏନି ତଥାପି ସରସ୍ଵତୀ ପୂଜା ପୂର୍ବ ଦିନରୁ ପିଲାମାନେ ପୁରା ଡେକୋରେସନ ରେ ଲାଗିଯାଆନ୍ତି।
ମାହୋଲ ହୁଏନି କଣ ମାନେ ସ୍କୁଲରେ ତ କହିବାକୁ ଗଲେ ଗଣେଶ ପୂଜା ଆଉ ଉ ସରସ୍ଵତୀ ପୂଜା।
ଗଣେଶ ଗଣେଶ ପୂଜାଟା ଯେମିତି ମାହଲ ହୁଏ ସରସ୍ଵତୀ ପୂଜାଟା ଏତେ ମାହଲ ହୁଏନି।
ଏ ଗଣେଶ ପୂଜା ଟିକେ ବେଶୀ ମାନେ ଉନ୍ନତ ଧରଣର କରାଯାଏ ଆଉ।
ହଁ ମ ଅଗ୍ର ପୂଜା ଯୋଉଟା କୁହନ୍ତି ନା। ଉଁ ପ୍ରଥମେ ଗଣେଶ ଠାକୁରଙ୍କୁ ପୂଜା କରାଯାଏ ନା ସେଥି ପାଇଁ। ଗଣେଶ ପ୍ରଥମ ପୂଜା ହେଇକି ଆସେ ସେଇଟା ମଜା ଲାଗେ। ଛୁଟି ସରିଥିବ ଗଣେଶ ପୂଜା ହଉଥିବ ରଜ ଛୁଟି ସରି ଯାଇଥିବ ପ୍ରଥମ ଇଭି ସେମତି କହିବାକୁ ଗଲେ ଅଗଷ୍ଟ ପନ୍ଦର ସ୍ଵାଧୀନତା ଦିବସ ପରେ ଗଣେଶ ପୂଜା ଆସେ। ଆଉ କଲେଜ ମାନିଙ୍କରେ ତ ସବୁ ଆଇ ଟି ଆଇ ଡିପ୍ଲମା କଲେଜ ଗୁଡ଼ାରେ ବିଶ୍ୱକର୍ମା ପୂଜା।
ହଁ।
ହୁଁ ଆଉ ନର୍ମାଲ ଶିକ୍ଷାନୁଷ୍ଠାନରେ ଗଣେଶ ସରସ୍ଵତୀ ପୂଜା ହୁଏ ଆ।
ସେଇ ଦିଟା ତ ପୂଜା ପାଳନ କରାଯାଏ ସ୍କୁଲ ବି ସ୍କୁଲ ମାନଙ୍କରେ ଆଉ ଆଉ କଣ ପାଳନ କରାଯାଏ। ଦସ ଏଇ ଗାନ୍ଧୀ ଜୟନ୍ତୀ ହଉ କି ଉତ୍କଳ ଦିବସ ଯୋଉ ଦିବସ ଏଇଭଳିଆ ଭାବରେ ପାଳନ କରାଯ ଗୋଟେ ଗୋଟେ ଦିନ
ହୁଁ। ପଡ଼ିବ।
ଆଉ କଣ ସନ୍ଧ୍ୟା ହେଲାଣି ନା ନାଇଁ?
ସନ୍ଧ୍ୟା ହେଇ ହେଇ ଆଉ ଧୀରେ ଧୀରେ ହ
ଖରା ଦିନ ତ ଏତେ ଜଲଦି ସନ୍ଧ୍ୟା ହଉନଥିବ। ହଉ ସାତଟା ହେଇଯାଉଥିବ।
ହଁ ବା ସେ ଛ ଟା ପଇଁ ଚାଳିଶ ପାଖାପାଖି ସନ୍ଧ୍ୟା, କଣ ହେଲା କି ସନ୍ଧ୍ୟାବେଳେଟା ଖାଇବି, ଯାହା ଖାଇ ମାଉସି ଯାହା ଖାଇ
ଓ ହୋ।
ଆଫଗାନିସ୍ତାନ।
ହଁ ସ୍କୁଲ ଭିତରେ ରହୁ ଚ ମାନେ ସିସି ଟିଭି ଫିସି ଟିଭି କିଛି ଲାଗିନି କି?
ନାଇଁ ହାଇ ସ୍କୁଲରେ ଲାଗିଚି ମାଇନର୍
ଓ ହୋ। ଦିଟା ତାହେଲେ ମାନେ ଗୋଟିଏ ସ୍କୁଲ ନୁହ ଦିଟାଙ୍କ ଅଲଗା ଅଲଗା।
ଆମ ଗାଁରେ ତିନିଟା ସ୍କୁଲ ଗୋଟେ ପ୍ରାଥମିକ ବିଦ୍ୟାଳୟ ଗୋଟେ ଉଚ ପ୍ରାଥ ପ୍ରାଥମିକ ବିଦ୍ୟାଳୟ ଆଉ ଗୋଟେ ପୁରା ଉଚ୍ଚ ବିଦ୍ୟାଳୟ
ମାନେ ପ୍ରାଥ ପ୍ରାଥମିକ ବିଦ୍ୟାଳୟ ଯୋଉଟା ତ ଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ ସେଇଟା ମାନେ ପ୍ରାଥମିକ ବିଦ୍ୟାଳୟରେ
ହଉ ତାହେଲେ ମୁଁ ରହୁଚି ଆଉ କେବେ କହିବି ଆଉ।
ଆଉ-